ହାଲୋ ହଁ।
ହଁ ମୁଁ କଣ କ କଣ କରୁଛ?
ଏଇ ରୋଷେଇ କରୁ ଥିଲି। ହଁ ରୋଷେଇ କରୁଥିଲି।
ଓହୋ।
ହାଲୋ।
ଆଜି ତ ହଉଛି ଆଜ୍ଞା ଆଜି ତ ଶୁକ୍ରବାରେ ଆପଣଙ୍କର। କଣ ସାଧା ନା ଆମିଷ ହଉଛି?
ନାଇଁ ସାଧା ଆଉ ଶୁକ୍ରବାରେ ଆମିଷ। ହଁ ହଁ ମୁଁ କହିଲି ସାଧା ରୋଷେଇ ହଉଛି।
ଓହୋ ଆଜି କଣ ସାଧାରେ କରିଛନ୍ତି? ଆମର ବି ଶୁକ୍ରବାର ମାନେ ଆମର ସନ୍ତୋଷୀଙ୍କର ଯେହେତୁ ପୂଜା ମାନେ କରୁ। ଆମର ବି ମାନେ ସ ସାଧା, ବିନା ପିଆଜ, ରସୁଣ ଆଉ ଖଟା ତ ଜାଣିଥିବେ ଯେହେତୁ ପଡିବନି। ଆମର ହେଇଛି ମୁଁ କରିଛି ଭାତ କରିଛି ଡାଲମା। ଆଉ ଶାଗ ଭଜା କରିଦେଇଛି ଆଉ ଆମର ଯୋଉ କଖାରୁଡଙ୍କ ରାଇ। ଆଉ ତା ସାଙ୍ଗରେ ଖାଲି କରିଛି ପୋଟଳ ଆଳୁ ଭଜା କରିଛି ଆଉ। ଆଉ ପାମ୍ପଡ଼ ଟା ମାନେ ଖାଇବାକୁ ଥିବ କିଛି ସମୟ ପାମ୍ପଡ଼ ଟା ଛ ଛାଣିବି ଆଉ। ଆପଣଙ୍କର କଣ କଣ ହେଇଛି?
ଆମର ସେଇ ତ ଶୁ ଶୁକ୍ରବାରେ ଏତେ ଆଇଁସ ଆସୁନି ତାପରେ ଅନୁକୁଳ ଚନ୍ଦ୍ର ଦୀକ୍ଷା ଆମର। ସେଥିଲାଗି ଆମର ଭାତ, ଡାଲମା। ଆଉ କଲରା ଭଜା ହେଇଛି। ପୋଟଳ କଷା, ସାଲଟ, ପାମ୍ପଡ଼ ଏଇଆ ଆଉ। ଉ ଉଁ।
ଆପଣ ଯୋଉ କଣ ରୋଷେଇରେ ସବୁ ମାନେ କଣ ଖାଇବାକୁ ଭଲ ପାଆନ୍ତି?
ରୋଷେଇରେ ମୋତେ ଭେଜ୍ ଭଲ ଲାଗେ ବେଶୀ ପନିର୍ ଭଲ ଲାଗେ। ମିକ୍ସ ତରକାରୀ, ଡାଲମା। ଶାଗ ଭଜା ଏସବୁ ଭଲ ଲାଗେ ଆଉ।
ପନିର ଟା କେମିତି କଣ କରନ୍ତି ଟିକେ କହିବେ ତା ପ୍ରଣାଳି ଟା? ମୁଁ ଜାଣିନି ତ ମାନେ କହୁସ ଜାଣିଲେ କରିବି ଆଉ।
ହୁଁ ହୁଁ ପନିର ପନିର ତ ଭଲ। କରେ ମୁଁ ସବୁଠାରୁ ଆଉ।
ହୁଁ।
ଓ କଡାଇ କ ପନିରର। କେତେ ପ୍ରକାର କଡ଼ାଇ ପନିର ଅଛି ପ୍ଲେନ ପନିର ଅଛି ମୋର। ପନିର କି ଫାର୍ଷ୍ଟ ପନିର କାଟିଦେବେ ତାକୁ ଟିକେ। ତେଲରେ ଫ୍ରାଏ କରିକି ଲୁଣ ଆଉ ଟିକେ ଚିନି। ଦେଇକି ସେଥିରେ ପକେଇଦେବେ ପନିର ଟାକୁ ସଫ୍ଟ ହବା ପାଇଁ ନହେଲେ ଏମିତିରେ ହାର୍ଡ଼ ହେଇଯିବ। ତେଲର ଛାଣିଲେ। ତାପରେ ତାକୁ କାଜୁ ଆଉ ଅଦା। ଟମାଟର, କଞ୍ଚା ଲଙ୍କା, କଞ୍ଚା ଲଙ୍କା ତମେ ରାଗ ହିସାବରେ ଦବ ଖାଇବ ଯଦି ଦବ ନହ ଖାଇଲେ ବି ଏ ନ ଦେଇପାରିବ। ଗୋଟା ଗରମ ମସଲା ସବୁ ପକେଇବ ଡାଲଚିନି, ଗୁଜୁରାତି। ଆଉ ଲବଙ୍ଗ ଆଉ ଗୋଲମରିଚ, ଜିରା। ଆଉ କୁ ସବୁ ତାକୁ ଗୋଟା ଫ୍ରାଏ କରିବ। ସେଥିରେ ଟିକେ ପୋସ୍ତକ ପକେଇଲେ ଟିକେ ବେଶି ଭଲ ହବ ନହେଲେ ନ ପକେଇଲେ ବି ଚଳିବ କିନ୍ତୁ କାଜୁଟା ଟିକେ ପକେଇବ। ଯଦି ପିଆଜ ରସୁଣ କହେ ପିଆଜ ରସୁଣ ଆଡ୍ କରେ ପିଆଜ ରସୁଣ ନକରିବ। ତାହେଲେ ଖାଲି ଅଦାରେ ବି କରିପାରିବ ଅଦା ଟମାଟୋ ସେ ଗୋଟା ଗରମ ମସଲା ଦେଇକି। ତାକୁ ଫ୍ରାଏ କରିକି ତେଲରେ ଟିକେ ରଖିଦବ ତାପରେ ଟିକି ଥଣ୍ଡା ହେଲାଠୁ ରାଇଙ୍ଗ କରିବ ସଙ୍ଗେ ସାଙ୍ଗେ ରାଇନଙ୍ଗ କରିବନିଁ ଗରମ ଇଏ ହେଇପାରେ। ଆଉ ଥଣ୍ଡ ଣ୍ଡା ହେଲେ ଗ୍ରାଇଣ୍ଡିଙ୍ଗ କରିକି ସେଥିରେ କ୍ୟାପ୍ସିକମ୍ ଟିକିଏ ତେଲ ଭାଜିଦବ ଗ୍ରୀନ୍ ମଟର ପକେଇ ପକେଇଦବ ଥିଲେ ସିଜ ଅନୁସାରେ କି ମୋ ନହେଲେ ବି ଚଳିବ। ପକେଇଦବ ତାପରେ ହେଲା ପରେ ସେଇ ମସଲା ଟାକୁ କଷିବ। କଷିଲା ପରେ ସେଥିରେ ଲୁଣ ନଲ ହଳଦୀ ଗୁଣ୍ଡ ଜିରା ପାଉଡ଼ର ଧନିଆ ପାଉଡ଼ର ପନିର୍ ମସଲା। ଆଉ ବଟର ପକେଇକି ତାକୁ କିଲ ପନିରକୁ ପକେଇଦବା। ଏମିତି ତ ହେଇଯାଇଥିବ ହେଲାଣି ତ ବେଶୀ କଷିବନି ବେଶୀ କଷିଲେ ପିତା ଲାଗିବ। ତାପରେ ବଟର ପକାଇକି ଟିକଏ ଗୁଆଘିଆ ଚାମିଞ୍ଚ ଭଳି ପକାଇଦେବ। କସ୍ତୁରୀ ମେଥି କରରେ ବହୁତ ଟେଷ୍ଟ ଲାଗିବ। ରୁଟି ସାଙ୍ଗରେ ଖା ଭାତ ସାଙ୍ଗରେ ଖା ଯୋଉଥିରେ ଖା। ଭଲ ଲାଗିବ। ତମେ କଣ କଣ ଭଲ ରେସିପି ଜାଣିଛ?
ହଁ ମୁଁ ବି ଯେମିତି ମାନେ ଛତୁ ମସଲା ଗୋଟେ ମାନେ ବେସରରେ ଛତୁ ତ ପତ୍ର ପୁଡା ହୁଏ। ନା ଏବେ ତ ଜାଣିଥିବେ ଗ୍ୟାସ ରେ ସବୁ ହଉଛି ତ ସେ ଗ୍ୟାସ ରେ ମୁଁ କରେ ଭଲ ଯୋଉ ଛତୁର ଯୋଉ ବେସର ପତ୍ର ପୋଡାଟା ବଢିଏ ସେ କରେ। କେମିତି କରେ କହିଦଉଛି ମାନେ କଣ କହିଲେ ଛତୁ ଟା ଆମେ ବଜାରୁ ଆଣିଲା ପରେ ତା ଜାଣିଥିବେ ମାନେ ଟିକେ ହଳଦୀ ପାଣିରୁ ପକେଇଦବା ତାକୁ କାଟିକି କାରଣ କଣ ଯହା ଥିବ ମାନେ କଣ ତ ଏଥିରେ ବ୍ୟବହାର ହଉଛି ଆମେ ଜାଣିନେ ସେଟା କଟିଯିବ ଆଉ ତାପରେ ଆମେ କଣ କରିବା ଛତୁ ଟାକୁ ସେଟା ଟିକେ ଚିପୁଡି ଦେଇକି ମାନେ ତେଲରେ ଆମେ କଣ କରିବା କିଛି ସମୟ ପ ଭାଜିଦବା ଯେମିତି ତେଲରେ ମାନେ ପାଣି ଟା ପୁରା ଛତୁରୁ ବାହାରି ଗଲା ପରେ ସୁ ଖିଲା ହେଇଯିବ ଆଉ ତାପରେ ଆମେ ସେଥିରେ କଣ କରିବା ଅ ତାପରେ ସେଥିରେ ଆମେ କଣ କରିବା ନା ଆଉ ସବୁ ମସଲା ଯେମିତି ଗୁଣ୍ଡ ମସଲା ଆପଣ ଜିରା ଗୁଣ୍ଡ ତାସରେ ଗରମ ମସଲା ମିଟ୍ ମସଲା। ହଳଦୀ ଲୁଣ ପକେଇକି ଗୋଳେଇଦେବେ। ସେଥିରେ ଟିକେ ସୋରିଷ ତେଲ ମାନେ ଗୋଳେଇଦେବେ ସୋରିଷ ତେଲ ଆଉ ଅଦା ରସୁଣ ର ମସଲା ଗୋଳେଇ ଦେଇକି ସୋରିଷ ବାଟଣ ମାନେ ଭଲ ଭାବରେ ତାକୁ ଦେଇକି ବି ଗୋଳେଇ ଦେଇକି। ଆମର ଯୋଉ ପତ୍ର ଥିବ କଣ କରିବେ ନା ଯେ କୌଣସି ପ ପତ୍ର ତ କଦଳୀ ପତ୍ର ମିଳୁଥିବ ବାରିରେ ଥିବ କଦଳୀ ପତ୍ରକୁ ଆଗ ପାଣି ବେହରି ମାନେ ଧୋଇକି ଆଗଥା ଗୋଟେ ଗ୍ୟାସ ରେ ଲୋ ଫ୍ଲେମ ରେ କଣ କରିବେ ଟିକେ ସେକିଦେବେ କାରଣ ଯଦି ଏମତି ଆଣିକି ପତ୍ର ଟା ଧୋଇକି କରିବା ବାନ୍ଧିଲା ବେଳକୁ ଶୀତାରେ ପତ୍ର ଟା ଫାଟିଯିବ ତାର ବାହାରି ଯିବ ସତୁରୁର ତଳପଟୁ ସେ ସେ କଣ କ ପତ୍ର ଟାକୁ ଟିକେ କଦଳୀ ବଦଳ ଗ୍ୟାସ ରେ ଶଖିଲେ ସେଟା ନରମ ହେଇଯିବ। ଯାହାଫଳରେ ଏଇଟା ଫାଟିବନି ସେଥିରେ ଛତୁ ଦେଇକି ତାପରେ ଗୋଟେ ସୂତା ସାହାଯ୍ୟରେ ଆମେ ତାକୁ ବାନ୍ଧି ଦେଇକି ଗୋଟେ ମାନେ କଡେଇ ହଉ ମାନେ ତାୱା ଟେ ରଖିଦେଲେ ବି ଭଲ ହବ ଆ ତାୱ ରେ ଟିକେ କିଏ ଅଳ୍ପ ତେଲ ଦେଇ ଦେଇେଇକି ସେଇଟା ପତ୍ର ଟା ଥୋଇକି ତାପରେ ଗୋଟେ ଢାଙ୍କୁଣୀ ଘୋଡ଼େଇଦବା। ଆଉ ତାପରେ ଦଶ ମିନିଟ ପରେ ତାକୁ ଏପଟ ଏପଟ ନଉଟେଇଦବା। ନୋଟେ ହେଇସାରିଲା ପରେ ସେମାନୋନେ ଯେତେବେଳେ ଦେଖିବେ ହେଇ ହେଇ ଆସିଲା ବେଳକୁ ଟିକେ ଟିକେ ମାନେ ପତ୍ର ଟା ଟିକେ ଟିକେ ପୋଡି ପୋଡି ଯିବ ଏପଟ ଏପଟ କରିଦେବ। ତାପରେ ଅଧଘଣ୍ଟାଏ ସମୁଦାୟ ରଖିକି ଆଣିବି ହେରି ତାପରେ ଆ ତା ଉପରେ ଟିକେ ଆପଣ ଯଦି ମାନେ ଚାହିଁବେ ଲ କା ଚିଲି ଏୟୀ ଜୋ ଚିପ୍ସ। ଲଙ୍କା ମଞ୍ଜି ପକେଇବାକୁ ଚାହିଁବେ ପକେଇବେ, ନହେଲେ ସେମିତି ଖାଇବେ ବହୁତ ବଢିଆରେ ଲାଗିବ। ଆଉ ତାପରେ ମୁଁ କଣ କହିଲେ, ମାନେ ଚିକେନ ର ଚିକେନ ଯୋଉ ମସଲା ଚିକେନ ଟା ବହୁତ ଭଲ ଭାବରେ କରିବେ ମାନେ, ଯେମିତି ବଜାରରୁୁ ଚିକେନ ଆସିଲା ପରେ, ମୁ ତାକୁ ଧୋଇ ଦିଏ। ଆଉ ଯଦି ଆପଣଙ୍କ ଘରେ ଭିନେଗାର ଥିବ ତ ପ୍ରାୟ ଘରେ ଥାଏ, ଯଦି ନଥିବ କି ଲେମ୍ବୁ ଆପଣଙ୍କର ଥିବ? ଲେମ୍ବୁ ଗୋଟେ ଚିପ ଚିପୁଡିଦେବେ ମାନେ ଚିକେନ ର ପରିମାଣ ଅନୁସାରେ, ଯଦି ବେଶୀ ଚିକେନ ଥିବ ଦିଟା ଚିପୁଡ଼ିବେ। ଆଉ କିଲେରୁ କିଲେ ଚିକେନ୍ ଥିଲେ ଗୋଟେ ଲେମ୍ବୁ ଚିପୁଡ଼ିଲେ ହେଇଯିବ। ଆ ମନ ଚିର ବାହାର କରି ଚିପୁଡ଼ି ଦେବେ, ସେ କିଛି ସମୟ ରଖିଦେବେ ସେଟା, ପାଣି ଦେଇକି ପୁଣି ଧୋଇଦେବେ। ଆଉ ତାପରେ ସେଥିରେ ଟିକେ ଆମର ଦହି ପକେଇଦେବେ ଆଉ ହଳଦୀ ପକେଇ ପକେଇକି ତାକୁ ଟିକେ ଫ୍ରିଜ ରେ ଅଧଘଣ୍ଟାଏ ରଖିଦେବେ। ତାପରେ ଆମେ କଣ କରିବା ପିଆଜ କାଟିଥିବା। ଗ ଗୋଟା ମସଲା ଯେମିତି ଆମର ଡାଲଚିନ୍ ରହିଲା। ହ ସେ ମୁଁ ତ ଖାଲି ଡାଲଚିନି ଗୋଟା ମସଲାରେ ପକାଏ କାରଣ ଛୋଟ ଛୁଆ ଅନ୍ୟ ପକେଇଲେ। ଗୋଟେ ଗୋଟେ ଖାଆନ୍ତିନି। ସେଥିପାଇଁ ଖାଲି ଡାଲଚିନି ପକାଏ ତ ଡାଲଚିନି ପକେଇକି ସେଥିରେ ପିଆଜ ଟିକେ ଚିନି ପକେଇଦବା କଲର ପାଇଁ। ଆଉ ସେଥିରେ ଟିକେ ପିଆଜ ଟାକୁ ଭଲ ଭାବରେ ନାଲି ହେଲା ଯା ଟିକେ ଭାଜି ଦେବା ଭାଜିଲା ପରେ ଏଥିରେ ଅଦା ରସୁଣ ମାନେ ପେଷ୍ଟ ଟା ପକେଇଦବା। ପକେଇକି ତାପରେ ଚିକେନ ଟାକୁ ମୁଁ କଣ କହିବି ମସଲା ଟା ଚିକେନ ମସଲା ଟା ତ ଜାଣିଥିବେ ବହୁତ ସମୟ ପଶିବାକୁ ପଡେ। ଆଉ ମସଲା ଟା ହେଇଗଲା ପରେ, ଚିକେନ ଦେଇଦବା ଚିକେନ ଦେଇ ସାରିକି ତା ଆଉ ଭଲ ଭାବରେ କଷିଦବା ଦେଖି କଷା ଟା ହେଲା ବେଳକୁ ପାଣି ବାହାରୁଥିବ ଚିକେନ ରୁ। ଯେତେବେଳେ ଦେଖିବେ ଚିକେନ ରୁ, ପାଣି ଟା ମାନେ ମରି ମରି ଯାଉଥିବା ବାହାରିବନି, ସେତେବେଳେ ଜାଣିବେ ଯେ ଚିକେନ କଷା ଟା ହେଲା ଆଉ ତାପରେ ଯଦି ଆପଣ ଝୋଳ ଚାହୁଁଥିବେ ଏ ମାନେ ପାଣି ଦେବେ, ନହେଲେ ନାହିଁ ଟିକେ ହାଲକା ରେ ପାଣି ଦେଇକି ପାଞ୍ଚ ମିନିଟ ଖଣ୍ଡେ ଫୁଟେଇ ରେ ଧନିଆ ପତ୍ର ପକେଇଦେବେ। ହଁ ସେଟା ଭଲ ଲାଗେ ଆଉ ଆପଣ ପୋଡ ପିଠା ଶିଖିଛନ୍ତି।
ହଁ ପୋଡ଼ ପିଠା ଏବେ ଯୋଉ ରଜ ଗଲା। ରଜକୁ କ୍ଷୀର ପୋଡପିଠା ଆଉ ଗୁଡ ପୋଡ଼ପିଠା ଦିଇଟା ପୋଡ଼ପିଠା ଅଛି କ୍ଷୀର ପୋଡ଼ପିଠା ବନେଇଥିଲୁ। ତାକୁ କେବେ ବନେଇ ନଥିଲୁ। କ୍ଷୀର ପୋଡ଼ ପିଠା ଆମର ଗାଈ ଯେହେତୁ ଅଛି କ୍ଷୀର ଅଧିକ ଦେଉଛି। ସେଥିଲାଗି କ୍ଷୀର ପୋଡ଼ ପିଠା ଫାଷ୍ଟ ବେନେଇଲି ମୁଁ କହିଲି ଭଲ ହବ କି ନାଇ ଦେଖିଲା ବେଳକୁ ବହୁତ ଟେଷ୍ଟି ହେଲା। ଫାଷ୍ଟ ରଜ ଫାଷ୍ଟ ଦିନ ସେକେଣ୍ଡ ଦିନ ବନେଇଲୁ। ଫାଷ୍ଟ ଦିନ ତ ଆଇଁଷ ଫାଇଁସ ଖାଇଲେ। ସେକେଣ୍ଡ ଦିନ ସଂକ୍ରାନ୍ତି ଦିନ କ୍ଷୀର ଖାଲି କ୍ଷୀରରୁ ସେ ସେ ପାଣି ଦିଆହେବନି ଖାଲି କ୍ଷୀରରେ ଚୁନାକୁ ଚାଉଳକୁ ଚୂନା କରିଦେଇଥିବ। ଚୁନା କରିକି କ୍ଷୀରରେ କିିନା ତାକୁ ଜନ୍ତିବ ସେଥିରେ ନଡିଆ କାଜୁ ଆଉ ଚିନି ମାନେ ତା ଫ୍ଲେଭର ଆସିବା ପାଇଁ ଗୋଲମରିଚ। ଗୁଜୁରାତି ଖାଲି ପଢିବ ଆଉ କିଛି ପଡିବନି। ଖାଲି କ୍ଷୀରରେ ଜନ୍ତା ହେଇକି, ତାକୁ ପ୍ରେସର କୁକର ରେ କରେ, ପୋଡିକି ବି କଲେ ହବ। ହେଲେ ସଂକ୍ରାନ୍ତି ତ ପୋଡ଼ା କେହି ଖାଇବେନି ଚୁଲିରେ ପଡ଼ିଲେ ସେଥିପାଇଁ ଆମେ ପ୍ରେସରକୁୁକ୍ କୁକରରେ ଖାଲି ସିଝେଇ ଦେଇଥିଲୁ ତାକୁ ଜନ୍ତିକି ଗୋଟେ ଏମିତି ପ୍ରେସର ଟେ ବଡ ପ୍ରେସର ଥିଲା ତା ଭିତରେ କଂସା ଟାଇପ ର ରଖିକି ତା ତାକୁ ସିଏ କରି ତା ଉପରେ ନଡ଼ିଆ ଫଡ଼ିଆ ସଜେଇକି ଭଲସେ ତାକୁ ଦଶ ପନ୍ଦର ମିନିଟ୍ ଅଧଘଣ୍ଟେକେ ହବ ତାକୁ ମାନେ ଟିକେ ସ୍ଲୋରେ କିନା ସିଝିବ ପିଠାଟା ମୋଟାଟା ଓ ଅଧଘଣ୍ଟେ ଲାଗିଲା ତାକୁ ସିଝେଇ ସିଝେଇ ଅଧଘଣ୍ଟା ପରେ ଖୋଲିକି ତାକୁ ପିସ୍ ପିସ୍ କରି ଖାଇଲୁ ବହୁତ ଟେଷ୍ଟ ଲାଗିଲା। ତୁମେ ବନେଇକି ଖାଇବ ଦେଖିବ ବଢ଼ିଆ ଲାଗିବ।
ହଁ ମୁଁ ବି ମାନେ ଏଇଥର ମୋବାଇଲ ରୁ ଦେଖିଥିଲି ଭାବିଥିଲି କ୍ଷୀର ପୋଡ ପିଠା କରିବି। କିନ୍ତୁ ମାନେ ଆମର ତ କ୍ଷୀର ଏମିତି ଗାଈ ଅଛନ୍ତି ଗୋଟେ ମାନେ ସେ ଅଳ୍ପ ଟିକେ ଦିଏ ମାନେ ବେଶୀ ସିନା ଟିକେ ଅଧିକ ମାପରେ ହେଲେ ଆପଣ କ୍ଷୀର ପୋଡ ପିଠାଟା କରିବେ ତ ମାର୍କେଟ ଯିବାକୁ ବି କେହି ନଥିଲେ ଆଉ ମୁଁ କ୍ଷୀର ମଗେଇ ପାରିଲେଣି କିନ୍ତୁ ଭାବୁଛି ଆଜି ମାନେ କ୍ଷୀର ମଗେଇକି ତ ସକାଳୁ ମୁଁ ବୋଉ ଆଣିକି ରଖିଛି ତ ସେଇ ଏଟାରେ ଭାବୁଛି କରିବି ବୋଲି କ୍ଷୀରି ପାଇଁ ଆଣିକି ରଖିଥିଲା କ୍ଷୀରଟା। ମୁଁ କିନ୍ତୁ ଭାବୁଛି ଆପଣଙ୍କଠୁ ଶୁଣିକି ସେଥିରୁ କହିଲେ ବଢିଆ ସେ ଭଲ ସେ ଭଲ ଲାଗିଲା। ସ୍ଵାଦ ମୁଁ ଭାବୁଛି ମୁଁ ସେ ଟା କରିବି କ୍ଷୀର ପୋଡ ପିଠା ବୋଲି ଆଉ ମୁଁ ଥରେ ସେଇମାନେ ମୋବାଇଲରୁ ଦେଖିକି ଯୋଉ ଚେଷ୍ଟା କରିଥିଲି ଯୋଉ ବୋଲଡର ଟା ତିଆରି କରନ୍ତି ଅଟା ରେ ତ ମୋର କଣ ମାନେ ସବୁ ଠିକ ହେଲା ମାନେ ଅଟାରେ ଗୁଡ଼ ଗୋଳେଇଲି ତାପରେ ଆମର ଯଉ ପାନ ମଧୁରୀ ପକେଇକି ଗୋଳେଇଲି ଯେତିକି ମାନେ ତେଲ ସେ କହିଲେ ମହନରେ ଦେବାକୁ ପାଇଁ ଦେଲି ଆଉ ପାଣି ଯେତିକି କରିବା କଥା ହେଲେ କିନ୍ତୁ ବୋଧେ ଭାଗ ମାପ କୋଉଠି ଟିକେ ଶୁଖିଲା ହେଇଗଲା କଣ ମାନେ ତେଲରେ ସେଟା ପକେଇ ଦେଲା ପରେ ମାନେ ସବୁ ଗୁରା ଫାଟିଗଲା ଆଉ ତ ମୁଁ ସେଥିପାଇ ମାନେ ମୋବାଇଲ ରେ ଦେଖିକି କରିବା ଆଗ ମୁଁ ଭାବେ। ଏଥର ଯଦି ଖରାପ ହେଇଯିବ ନଷ୍ଟ ହେଇଯିବ ନା ଜିନିଷ ଗୁରା ଖାଇବା ଜିନିଷ ନଷ୍ଟ କରିବା ନୁ ତ ମୁଁ ପୁଣି ଥରେ ଭାବିଛି ସେଟା ଆଉ ଥରେ କେବେ ଚେଷ୍ଟା କରିବି। ହଁ ଯଦି ହେଇଯିବ ଆଉ। ଆ ମୁଁ ଟିକେ ଏବେ ରହୁଛି ଆପଣଙ୍କୁ ପରେ କଥା ହେବା ଆପଣଙ୍କ କ ଟିକେ କାମ ଅଛି।
ହଁ ହଁ ଠିକ୍ ଅଛି।